ହ୍ୟାଲୋ।
ହ୍ୟାଲୋ ହଁ।
କଣ କରୁଛୁ?
ହଁ ଏଇଠି କାଟୁଥିଲି ପରିବା କହୁନୁ।
କଣ ରୋଷେଇ କରିବୁ ଏଇନା?
ହୁଁ, ରୋଷେଇ।
କଣ ରୋଷେଇ କରିବୁ?
ରୋଷେଇ ଚାଓମିିନ୍ ହବ ଆଉ।
ଅହ ଆଉ କଣ?
ହୁଁ, ଏଇ ଅଦା ରସୁଣ ହେରା କାଟୁଥିଲି ତ ପିଆଜ ହେରିକା।
ହଁ।
ହୁଁ, ଆଉ ତୁ କଣ କରୁଛୁ?
ହଁ ଏଇଠି ଗାଁ ଆଡେ ଅଛି ଆଉ। ଚାଓମିନ୍ କଣ କରୁଚୁ ଆଜି କଣ ଫାଷ୍ଟ ଫୁଡ୍।
ଉଁ ଫାଷ୍ଟଫୁଡ୍ ଟିକେ ଆଜି ପାଗ ଟା ଭଲ ଅଛି ତ ଥଣ୍ଡାଳିଆ ପାଗ ଟା।
ଅହ ଚାଓମିନ୍ ଆଉ କଣ?
ହୁଁ, ଥଣ୍ଡାଳିଆ ପାଗ ଟା ଟିକେ ଚାଓମିନ ଖାଇବା ଆଉ।
ଖାଲି ଚାଓମିିନ୍ ନା ଆଉ କଣ ହେଇଚି ଫାଷ୍ଟ ଫୁଡ୍।
ନାଇଁ ଖାଲି ଚାଓମିନ୍ ହବ ଆଉ କିଛି ହବନି।
ଅହ ଆଉ କଣ?
ଉଁ, ଆଉ ତମର ସବୁ ଭଲ, ତମ ସିଆଡେ ଗାଁ ଆଡେ?
ହଁ ତ ବର୍ଷାଟା କଣ ବହୁତ ଜୋରରେ ହଉଛି ବର୍ଷା ଲଘୁଚାପ ହେଇଛି।
ହଁ ଅ ହଁ।
ହଁବା, ଆଉ?
ଉଁ, ତ ଏବେ ବର୍ଷା ପ୍ରବଳ
କଣ ଭେଜ୍ ଚାଓମିିନ୍ ନା ନନ୍ ଭେଜ୍?
ଭେଜ୍ ବା।
ଭେଜ୍ ଚାଓମିନ୍।
ହୁଁ।
ଅ ହ ହ, କଣ ତାଦେହରେ ପରିବା ପଡିବ?
ହ ହ ଏଇ ବନ୍ଧାକୋବି ପଡିବ, ଗାଜର ପଡିବ, କ୍ୟାପସିକମ୍ ଟିକେ ପକେଇବୁ।
ଅହ ଆଉ ଭଲ ଆଉ, କଟାକଟି କରିସାରିଲଣି ପରିବା ନା କଟାକଟି ଚାଲିଛି ପରିବା?
ନାଇଁ କଟା କଟି ସଇଲାଣି ଏବେ ଆରେନ ମାନେ ତିଆରି ହବ।
ଭଲ ଆଉ। ଆଉ? ଆଉ କଣ?
ଆଉ ଏମିତି ସବୁ ଆଉ, ଆଉ ତୋ ପାଠ ପଢ଼ାପଢ଼ି ଭଲ ଚାଲିଛି?
ହଁ, ହଁ।
ଆଉ ପ୍ଲସ୍ ଟୁ ପରେ କଣ କରିବୁନି କିଛି?
ପ୍ଳସ ଥ୍ରି କରିବି। ତାପରେ ସେଠୁ ଗୋଟେ କଣ ଜବ୍ ଦେଖିବି ଆଉ।
ଉଁ ହୁଁ। ହୁଁ, ପ୍ଲସ୍ ଟୁ ପରେ ତ ପ୍ଲସ୍ ଥ୍ରି କମ୍ପଲସରୀ ଆଉ। କଣ ଅନର୍ସ
ଅନର୍ସ କଣ ଦେଖିବା ମୁଁ ତ ଆଗ ପ୍ଲସ୍ ଟୁରେ ପା ଗାଁରେ କଣ ଆଉ ପାଠ ପଢାରେ ଆମର ତ ଏତେ ଇଣ୍ଟରେଷ୍ଟ ଲାଗୁନି ଗାଁରେ ବୁଲାବୁଲି କରୁଥିବ। ଆଉ ପାଠ ପଢାରେ ଏତେ ଇଣ୍ଟରେଷ୍ଟ ଲାଗୁନି।
ତୋର ତ କମର୍ସ ଥିଲା ନା ଆର୍ଟସ?
ମୋର ଆର୍ଟସ୍ ଥିଲା ନା।
ଉଁ ହୁଁ।
ଆର୍ଟସ୍ ଥିଲା ମୋର, ତାପରେ ଏତେ ଆଉ କଣ କହିଲୁ, ପାଠ ପଢା ପ୍ରତି ଇଣ୍ଟ୍ରେଷ୍ଟ୍ ଲାଗୁନି।
ଶୁବୁନି, କଣ କହିଲୁ?
ପାଠ ପଢାରେ ଏତେ ଆଉ ଇଣ୍ଟ୍ରେଷ୍ଟ୍ ଲାଗୁନି।
କଣ ପାଇଁ ବା?
ଭାରି ଇଛା ହଉଚି, ଜବ୍ କରିବାକୁ ଚାହୁଚି।
ଉଁ ପାଠ ପଢି ସାରେ, ଯାଇଁ ଭଲ ରାଙ୍କ ରଖିଲେ ସିନା, କୋଉଠି ଭଲ ମିଳିବ?
ହଁ ସେ ତ ଠିକ୍ କଥା।
ତୁ କମ୍ପ୍ୟୁଟର୍ ଟା ବି କ ନ କଲେ, ଆଜିକାଲି କିଛି ନାହିଁ।
ହଁ କମ୍ପୁଟର ଟା ବି କରିବାକୁ ପଡିବ। ପିଜି ଡିସିଏ, ଟାଲି ଏ ସବୁ କରିବାକୁ ଗୋଟେ ବର୍ଷ ଟାଇମ୍ ଲାଗିଯିବ। କମ୍ପ୍ଲିଟ୍ ହଉ ହଉ।
ଏଇଠି, ଆମ ଏଇଠି କରୁନୁ ଆମ ମାର୍କେଟ ରେ ହଉଚି ଯୋଉ ଆମର ଅଁ ସା, କଣ ତା ନା, ସାଇ କମ୍ପ୍ୟୁଟର ସେଇଠି କରୁନୁ, ସେଇଠି ଭଲ ପଢା ହଉଚି।
କୋଉଠି?
ଏଇ ଆମ ମାର୍କେଟ୍ ରେ, ବଡ ବଜାର୍ ରେ।
ହଁ। ହଁ ହଁ। ତାପରେ
ସେଇଠି ଭଲ ପଢା ହଉଚି, ହେଲା କି?
ହାଲୋ।
ଆଡମିସନ୍ କେତେ ଟଙ୍କା କଣ?
ଆଡମିସନ୍ ନେବେ, ହଜାର ଟଙ୍କା ନାଖେ ନେବେ?
ଓ ମନ୍ଥଲି ମାସକୁ କେତେ ଟଙ୍କା?
ମନ୍ଥଲି ନେବେ ତିନିଶହ, ନା ଚାରିଶହ ନେବେ।
ଓହୋ, ଆଉ
ଏମିତି ଆଉ ୱାନ୍ ଇୟର୍ ଲାଗିଯିବ ବୋଧେ ଆଉ, ୱାନ୍ ଇୟର୍ ଲାଗିଯିବ।
ହଁ।
ଆଉ କଣ?
ଏମତି ଆଉ, ସେଇଠି ଦେଖିବି ଯଦି ପ୍ଲସ୍ ଟୁ, ପରେ ସେଠି କମ୍ପୁଟର ଟା କର୍ ୟେଡେ କମ୍ପ୍ୟୁଟର ଚାଲିଥିବ, ସିଆଡ଼େ ପ୍ଲସ ଥ୍ରି ଚାଲିଥିବ କିଛି ଅସୁବିଧା ନାହିଁ।
ତୋ ଅୱାଜ୍ ଆସୁନି।
ପରିବା କାଟି ସାରିଲୁଣି?
ହଁ, ଟିକେ ଯେମିତି ଲାଗୁଚି କଣ କହିଲୁ, ତୁ ଦୂରରେ କ
ହଁ, ଏବେତ ତୋ କଥା ମତେ କ୍ଳିଅର୍ ଶୁଭୁଚି।
ନେଟୱାର୍କ ପାଉନ ଥିବ କହୁଚୁ?
ହଁ,
ଉଁ, ହୁଁ । ଆଉ, ଉଁ।
ମୁଁ ତୋ କଥା ଆସୁନି, ଶୁଭୁନି। ହୁଁ, ମତେ ଲାଗୁୁଚି ତୁ ଫୋନ୍ ଟା ହ, ହଉ ଆଉ କଂ କହ? ଆରେ ସତରେ ତୋ ଆୱାଜ୍ ଆସୁନି ରେ!
ଶୁଭୁଚି?
ମୁଁ କହିଲି, ଫାଷ୍ଟ୍ ଫୁଡ୍ ଏତେ କଣ ପାଇଁ ଖାଉଚୁ? ଫାଷ୍ଟ୍ ଫୁଡ୍ ଏତେ କଣ ପାଇଁ ଖାଉଚୁ?
ଫାଷ୍ଟ୍ ଫୁଡୁ ଖାଉଁଛି କଣ ଟିକେ ଇଛା ହଉଚି, ଆଡେ ବି ଦେହ ଖରାପ ରହୁ
କଣ ଜାଣିନୁ! ଫାଷ୍ଟ୍ ଫୁଡ୍ ଅଧିକ ଖାଇଲେ ଦେହ ଖରାପ ହୁଏ ବୋଲି?
ଉଁ-ଉଁ ଫାଷ୍ଟ୍ ଫୁଡ଼୍ ଟା କଣ ଇଚ୍ଛା ହଉଛି, ଖାଇଦଉଚି ଆଉ।
ତଥାପି ତୁ ଜାଣୁଚୁ, ଏବେ କେତେ ପ୍ରକାର ଡିଜିଜ୍ ହଉଚି, କେତେ ପ୍ରକାର ରୋଗ ହଉଚି ଏଇ ଫାଷ୍ଟ୍ ଫୁଡ୍ ରୁ? ଅଧିକ ଫାଷ୍ଟ୍ ଫୁଡ୍ ଖାଇବା ବି ଭଲ ନୁହେଁ ଯେ। ଟୋଟାଲ୍ ଫାଷ୍ଟ୍ ଫୁଡ୍ ଖାଇବା କଥା ନୁହେଁ। ସାଧାରଣ। ଖାଇବା ସବୁଠାରୁ ଭଲ ଏମିତି ଭାତ, ଡାଲି, କି ଆମର ନନ୍ ଭେଜ୍ ବି ସଉ ମାଛ, ଚିକେନ୍ ଏ ସବୁ ଭଲ ତ। ବୁଝି ଚୁ ନା ନାଇଁ! ଆଉ ଫାଷ୍ଟ୍ ଫୁଡ୍ ଟୋଟାଲ୍ ଖାଇବା ବନ୍ଦ କର। ନହେଲ୍ ଦେଖିବୁ ଦେହ ଖରାପ ହବ। ବୁଝିପାରିଲୁ? ଟୋଟାଲ୍ ଫାଷ୍ଟ୍ ଫୁଡ୍ ଖାନି।
ତେଲ ମସଲା ଛାଡ଼୍ ଦବା ଭଲ।
କଣ କହିଲୁ? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ, କହୁନୁ କଥା?
ଆଉ କିଛି ଶୁଭୁନି? ଛଅ ମିନ୍ଟି ହେଇଚି ହ୍ୟାଲୋ।
ହଁ, କହ।
ନାଇଁ, ସାଡେ ଭଲସେ କଥା ହଉଥିଲି, ଆଡେ ଆସିଲି ଗଲା। ହ୍ୟାଲୋ, ହଁ, ଏବେ ଶୁଭି ଏ ଏବେ ଶୁଭିଲା ଏବେ ଶୁଭିଲା। ହଁ, କିଛି ସମୟ ଏଁତି ମଝିରେ ଇଏ ହେଇଗଲା।
ହଁ, ଆଉ କଣ କହ?
ଏମତି ଆଉ ହଁ, ଫାଷ୍ଟ ଫୁଡ୍ କଥା କଣ ପଡିଥିଲା ବା ଆମର?
ହଁ, ଫାଷ୍ଟ୍ ଫୁଡ୍ ଟୋଟାଲ୍ ଖାନି ବୁଝିଲୁ!
ହୁଁ।
ଫାଷ୍ଟ୍ ଫୁଡ୍ ଖାଇଲେ ଦେହ ଖରାପ ହେବ।
ନାଇଁ, ମୁଁ ସେ ବଜାରରୁ ଆଉ କିଣିକି ଖାଉନି। ବୁଝିଲୁ କି?
ହଁ।
ଏଇ ଘରେ ଯାହା ଅଳ୍ପ ତେଲ ଦେଇକି ଟିକେ ବନାଏ ଆଉ।
କେମିତି କଣ ବନେଇବୁ ଚାଓମିନି ଟିକେ କହିଲୁ ମୁଁ ଶୁଣେ?
ଚାଉମିିନି ଟା ଆଗ କଣ କରିବୁ ନା ସିଝେଇ ଦବୁ ହେଲା କି।
ହଁ ହଁ।
ଗରମ ପାଣିରେ ଟିକେ ବଏଲ କରିଦବୁ।
ହଁ ହଁ ତାପରେ?
ଗରମ ପାଣି ଟିକେ ବଏଲ କରିଦବୁ ତାପରେ ତାକୁ ଛାଣିଦବୁ।
ଛାଣିଦେବି ତାପରେ?
ତାପରେ ତେଲ ଆଉ ପିଆଜ ପକେଇବୁ।
ଅହ ହଁ ହଁ।
ତେଲ ପିଆଜ ପକେଇକି ଇଏ କରିବୁ ଅଦା ରସୁଣ କଟା ଦବୁ କଞ୍ଚା ଲଙ୍କା
ହଁ।
ତାପରେ ଯେତିକି ପରିବା ସବୁ କାଟି ଥିବୁ ପକେଇବୁ ହେଲା ତାପରେ ସବୁ ସସ୍ ଦବୁ ଟମାଟୋ ଚିଲି ଆଉ ସୋୟା।
ହଁ ତାପରେ।
ତାକୁ ଦବୁ ହେଡୁ ଇଏ କରିବୁ ଆଉ ହୁଁ। ହେଡୁ ଡୁ ମସଲା ଟିକେ ପକେଇ ଦବୁ ଚାଉମିନି ମସଲା।
ହଁ।
ହୁଁ ଚାଉମିନି ମସଲା ପକେଇଲା ପରେ ତାପରେ ଯୋଉ ଚାଉମିନି କି ବଏଲ କରି ରଖିଥିବୁ।
ହଁ।
ତାରେ ମିକ୍ସ କରି ପକେଇବୁ। ହଁ ଖବୁ ଗୋଳିବୁ ଭଲସେ ଲୁଣ ଟିକେ ପକେଇ ସ୍ଵାଦ ଅନୁସାରେ। ହସ୍ କରି ସାରିଲା ପରେ ତାକୁ ହୁଡୁ ଓହ୍ଲେଇଲା ପରେ ତା ଦେରେ ଉପରେ ଟିକେ ଗାର୍ନିସିଂ ପାଇଁ ପିଆଜ ଦେଇଦବୁ। ଆଉ ଟମାଟୋ ସସ୍ ଦେଇଦବୁ।
ଚାଉମିନି କେତେ ସମୟ ବଏଲ ହବ କରିବାକୁ ପଡିବ?
ଏ ଦଶ ପନ୍ଦର ମିନିଟ ଲାଗିବ ଦଶ ମିନିଟି ଖଣ୍ଟ ହେଇଯିବ?
ଅହ ମାନେ ଗରମ ପାଣିରେ ଗରମ ପାଣି ରେ ପକା ହବ ତ ଡାଇରେକ୍ଟ ଚାଉମିନିକୁ?
ହଁ ହଁ ହଁ ଗରମ ପାଣି ରେ ପକା ହବ।
ଅହ ତାପରେ?
ତାପରେ ତ ଛାଣିଦବୁ ଆଉ ଆଉ ନ ବୁଝି ପାରିଲେ ମତେ ଫୋନ କରିବୁ ଯେତେବେଳେ କରୁଥିବୁ ଉଁ। ଏଁଆଉ ସସ୍ ଟିକେ ଆବଶ୍ୟକତା ନା ଆଉ କଣ ଅଛି।
ସସ୍ କଣ ଏଇ ଟମାଟୋ ସସ୍ ଆଉ ଚିଲି ସସ୍ ପକେଇବାକୁ ପଡିବ ନା କଣ?
ହୁଁ ଟମାଟୋ ଚିଲ୍ଲି ସୋୟା।
ହଁ ସୋୟା ସସ୍ ବି ଆଣିବାକୁ ପଡିବ ହୁଁ।
ହୁଁ ବିନେଗାର ବି ଟିକେ ଦରକାରେ।
ଭିନେଗାର ହଁ।
ଉଁ।
ଆଉ ତାହେଲେ ମୁଁ ଭାବୁଚି କାଲି ଚାଉମିିନି ବନେଇବି ଆଉ।
ହୁଁ ହୁଁ କାଲି ଚାଉମିିନି ଟେ ବନେଇଦବୁ।
ହଁ କାନା ବା ଦୋକାନ ରେ ଚାଉମିିନି ଟା ଖାଇଲେ ଦେହ ଖରାପ ହଉଚି ବୁଝିଲୁ ସେ ବହୁତୁ ପ୍ରକାର ମସଲା ଅଏଲ ଏ ସବୁ ଇଏ କରିକି ବହୁତୁ ମାନେ ଦେହ ଖରାପ ହଉଚି ଏମିତି କଣ କହିଲୁ କି ନିଜେ ଘରେ ବନେଇକି ଖାଇବା ଟା ଚାଉମିନି ହଉ କି ଯାହାଵି ଫାଷ୍ଟଫୁଡ ହଉ ଭଲ। ମାନେ ଅଳ୍ପ ମାତ୍ରାରେ ଖାଇବା କଥା। ଅଳ୍ପ ମାତ୍ରାରେ ଖାଇବା କଥା। ହୁଁ ଫାଷ୍ଟଫୁଡ ଟା ଘରେ ବନେଇକି ଖାଇବା ଟା ଭଲ। ଯେତେ ଅଳ୍ପ ମାତ୍ରାରେ ବି ଖାଇବାଟା ଥିକ ଚାଉ, ମାନେ ଆମର ଫାଷ୍ଟ ଫୁଡ
ହୁଁ।
ହଁ, ଆଉ ତୁ ଚାଉମିନ ମାନେ ପାଣି ଗରମ କରିସାରିଲୁଣି?
ହଁ, ହଁ କରିକି, ଏଇଠି ତୋ ସହିତ କଥା ହେଇକି କରୁଚି ଆଉ।
ଆଉ ଇଏ ଚାଉମିନ ପୁଣି ପକେଇବ, ତା ମାନେ କଣ ଟାଇମ ହେଇନି ପକେଇବା ପାଇଁ?
ନାଇଁ ହେଲାଣି ସେ କଣ କହିଲୁ ଟିକେ ଫୁଟିବାକୁ ଟିକେ ଛାଡିଦବା।
ଓହୋ, ଆଉ
ଉଁହୁଁ ଉଁ ଚାଉମିନ ମସଲା ଟା ଯଦି ରୁଚି କମ୍ପାନୀରେ ଆଣିବୁ ଭଲ ଲାଗିବ।
ଓହୋ।
ହୁଁ।
ହଁ।
ଇଓ। ସସ୍ ଫସ୍ ସବୁ ଭଲ କ୍ଵାଲିଟି ଦେଖି ଆଣିବୁ ନହେଲେ ହେରା ବାଗି ବା ଭଲ ପଡୁନି।
ଚାଉମିିନ ଚାଉମିିନ ଯୋଉ ଆମର ଯୋଉ ପ୍ୟାକେଟ ଚାଉମିିନ ସେଟା କେତେ ଟଙ୍କା ଆସଚି, ପଡୁଛି କି?
ନା ଗୋଟେ ପ୍ୟାକେଟ ଷାଠଏ ଟଙ୍କା ଖଣ୍ଡେ ପଡୁଚି। ଆଉ ଅଟା ଚାଉମିନ ଆଣିବୁ ଭଲ। ଅଟାରେ ମିଳୁଚି। ଏଇଟା ତ ଆମେ ପ୍ରାଏ ଖାଉଚେ। ହଁ। ଆମେ ଏଟା ଖାଉଚେ ମଇଦାରେ।
ନା ମଇଦା ଚାମିନ ଟା ଦେହ ପାଇଁ ଖରାପ। କଣ ପାଇଁ ଜାଣିଚୁ ଡାଇଜେସନ ହବନି ହଜମ ହବନି ଖାଦ୍ୟ।
ହୁଁ।
ହଁ।
ଏ ଯଉ ଅଟା ର ମିଳିବ ସେଇଟା ଭଲ।
ହଁ, ଅଟା ଚାଉମିନ ଟା ଭଲ। କାହିଁକି ନା ଅଟା ଚାଉମିନ ରେ କିଛି ବେଶୀ ପ୍ରୋବ୍ଲେମ ନ ସେ ହଜମ ଜଲ୍ଦି ହେଇଯିବ।
ହୁଁ। ହୁଁ।
ଆଉ ତାହେଲେ ଚାଉମିନ ବନେଇକି ଆଉ ଟିକେ ପରେ ଖିଆ ହବ, ନା କଣ?
ହଁ, ହଁ ଚାଉମିନ ହେଲା, ଏବେ ଖିଆ ହବ ଆଉ।
ହଁ, ହଉ
ହୁଁ, ଆଉ ତୁ ଯା କଣ କରିବୁ କହୁଥିଲୁ।
ନାଇଁ ମୁଁ ଯାଉଛି କଣ କହିଲୁ, ମୁଁ ଟିକେ ଦୋକାନ ଯିବି ଆମର ଦୋକାନ ସଉଦା ଆସିବ ତ। ସଉଦା କିଣା ହବ। ମୁଁ ଯାଉଛି ଦୋକାନ ସଉଦା କରିବା ପାଇଁ, ହେଲା କି? ମୁଁ ରଖୁଛି ପରେ ଫୋନ କରିବି ଆଉ। ହଉ ରଖୁଛି ଆଁ, ହଉ, ହଉ, ହଉ। ହଁ। ହଉ, ରଖୁଚି।
ହ୍ୟାଲୋ! ହ୍ୟାଲୋ।